ହାଲୋ। ବୋ।
ହଁ।
କଣ କରୁଚ?
ଗୁଡ଼୍ ମନିଙ୍ଗ।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
କିଛି ନାଇଁ ଅଫିସ ଅଫିସରେ ଥିଲି ଟିକେ ବ୍ରେକରେ ବାହାରକୁ ଆସିଥିଲି ଆଉ।
ଅଫିସ ତମେ ତମ ଏଜ କେତେ କି?
ଏଇ ଟ୍ଵେଣ୍ଟି ସେଭେନ ଟ୍ୱେଣ୍ଟି ଏଇଟ ହବ।
ଓହୋ ତାହେଲେ ମୋ ଠୁ ବଡ। କଣ କରୁଥିଲ?
ଡ୍ୟୁ ଅଫିସରେ ଅଛି ତ।
ନା ନା ପ ମାନେ କଉ କୁ ଜବ୍?
କଣ ହେଇଚି?
ବୋଉ ଯାଅ।
ଅଛି ଆଇଟି ରେ।
ଆଇ ଟି ଅଚ୍ଛା।
ତମେ କଣ କରୁଥିଲ କି?
ମାନେ ବଢେଇଚି।
ଆଜ୍ଞା।
ମୁଁ ପଢୁଚି।
କଉଥିରେ ପଢୁଚନ୍ତି?
ମୋର ଗ୍ରାଜୁଏସନ ସରିଲା ଏବେ ତ ବି ଇ ଡି ପାଇଁ ପ୍ରିପାର ହଉଚି ଆଉ।
ବି ଇ ଡି ପାଇଁ ପ୍ରିପେୟାର ହଉଚନ୍ତି ଗମେଣ୍ଟ ବି ଇ ଡି ନା ପ୍ରାଇଭେଟରେ କରିବା?
ଏବେ ଦେଇଚି ରେଜ୍ଲଟ ଆସିନି।
ଆଜ୍ଞା।
ଦେଇ ଦେଇଚି ନର୍ମାଲ କମ୍ପ୍ଲେନ୍ ଘରେ କହିଲେ ବୋଲି ଖାଲି ଦେଇଦେଇଚି ଆଉ। ନହେଲେ ମୋର ଏ ଟିଚିଂ ଲାଇନ୍ ରେ ଭି ଇଛା ନାହିଁ।
କାଇଁ ଟିଚିଂ ଲାଇନ ଇଛା ନାହିଁ
ହଁ ମୁଁ ଟିକେ ଡିଫେରେନ୍ସ୍ ପାଇଁ ତ ଟିକେ ତ ତେଣୁ ମତେ ଟିକେ ଡିଫେନ୍ସ୍ ଲାଇନ୍ ରେ ଇଛା ହଉନି
କହ କେମିତି ଲାଗୁଛି ତାହେଲେ
ମତେ ଆମେ ହେଇଯାଇଛି
ଆର୍ମିରେ
ହଁ
ତା ପାଇଁ କେମତି କଣ ପ୍ରିପାର କରୁଛ ପୁଣି
ହଁ କାସ୍ କରୁଛି ଅଲାଇନ ରେ ଏମିତି ଆଉ ଇଣ୍ଟରଭୁୟୁ ପାଇଁ ବେଳେବେଳେ ଏମିତି ଆାର୍ସ କରିଦଉଛି ଆଉ
ଆର୍ମି ପାଇଁ ପାଇଁ ଫିଜିକାଲ ବି ତ ଦରକାର ନା
କାଲି ପୁରା ପା ପରଫେକ୍ଟ୍ ଅଛି ମୁ
ପରର୍ଫେଟ୍ ଥିବା ବି ନୁହେଁ ରନିଙ୍ଗ୍ ଫନିଙ୍ଗ୍ ସବୁ ଜିନିଷ ଦରକାର ନା ତା ପାଇଁ
ହଁ ମର ସ ମାନେ ମତେ ମାନେ ପୁଅ ପିଲାଙ୍କ କାମ ମତେ ଟିକେ ଭଲ ଏଇ ଦୌଡିବା, ହାଇ ଜମ୍ପ୍, ଲଙ୍ଗ ଜମ୍ପ୍ ଏରା ମତେ ହେଇଯାଉଛି ଝିଅ ପିଲା ହେଇକି ବି ଝିଅ ପିଲାଙ୍କ କାମ ମତେ ପସନ୍ଦ ନୁହେଁ
ହାଇଜମ୍ପ୍ ଲନ୍ ରେ ହେଇଯାଉଛି ମେନ୍ କଥା ହଉଛି ସେଠି ରନିଙ୍ଗ୍ ତ ଦରକାର ନା
ହଁ ହେଇଯାଉଚି ରନିଙ୍ଗ୍ ମର
ହେଇଯାଉଛି ନା ଡେଲି ବେସିସ୍ ରେ କରୁଛ
ହଁ କରୁଛି ପ୍ରାୟ ଟାଇମ ଯାଉଛି ସବୁବେଳେ ଗାଁ ରେ ଗାଁରେ ଥିଲାବେଳେ ଯାଉଛି ଯାଉଛି ସବୁ ଦିନ ସାଢେ ଚାରିଟାରୁ ଯାଏ ଛଅଟା ବେଳକୁ ପଳେଇ ଆସେ ଆଉ
ଏବେ କୋଉଠି ରହୁଛ କି?
ମୁଁ ଏବେ ବଉଦ୍ ରେ ଅଛି
ଓହୋ ସେଠିକି କଣ ଫ୍ୟାମିଲି ରହୁଛନ୍ତି ନା କଣ
ତା ପାଖକୁ ଆଉ
ଓ ହୋ
ତମେ କୋଉଠି‌ ଅଛି
ମୁଁ ଏଇଠି ଭୁବନେଶ୍ୱରରେ ଅଛି
ହୁଁ ପଢ଼ାପଢ଼ି ସାରିକି ସବୁ କରୁଚ ଯବ୍
ପଢ଼ାପଢ଼ି ପଢ଼ାପଢ଼ି ଚାଲିଛି ସେମତି
ଜବ୍ କରୁଚ ସେଠି କାମ କଣ
ହ୍ୟାଲୋ
ଯୋଉ ଜବ୍ କରୁଚୁ ତାର କାମ କଣ
ପ୍ରୋଜେକ୍ଟ୍ ପାଇ କାମ
ହୁ
ପ୍ରୋଟ କାମ କରିବା କଥା ଆଇ ର ପ୍ରୋେକ୍ଟ ରହୁଛି ପୁ
ହୁଁ ତମ ଦେହ ଭଲ ଅଛି
ଟେକ୍ ମହିନ୍ଦ୍ରା ଆଇଡ଼ି ରହୁଛି ତ ସେଇଟି ବହୁତ ସେପଶାଲ୍ ସାଇଡ଼୍ ହୁଁ ଟେକ୍ ମହିନ୍ଦ୍ରା
ଅନଲାଇନ୍ କାମ ନା ଅଫଲାଇନ୍
କଉଠି ରହିବ ଆଇଟିର ହ
ଖାଇବା ସରିଲାଣି
ହଁଁ ସକାଳୁ ଜଳଖିଆ ହେଇଥିଲା ତା ପରେ ତୁ କାଟିଥିଲୁନା ହଉ ହଉ ଆଉ ତମେ କଣ ଖାଇଛ
ମୁଁ ଖାଇଥିଲି ଭାତ ଡାଲି ଆଉ ସେ ଯୋଉ ପୋଇ ଶାଗ ବେସର
ବାପରେ ଏତେ ସକାଳୁତେ ସ ଜିନଷ କେଏ କର ଦିଦି ଘର୍ଷ ଚାଲାେ ସକାଳୁ
ହଁ ସେ ସାରିକି ମିଶିକି କରିଦେଲୁ ସେ ଗଲା ସ୍କୁଲ ମୁଁ ଅଛି ଘରେ ଆଉ।
ଓ ହଁ ଦିଦି ବି ଟିଚର ଅଛନ୍ତି ନା?
ବଢିଆ ଆଉ କଣ ମୁଁ ବି ଭାବୁଛି ମତେ ଏଥିରେ ମତେ ଏଥରେ ତ କମ୍ଫର୍ଟେବଲ ଲାଗୁନି ମୁଁ ବି ସୁଇଚ କରିଦେଇବି ଭାବୁଛି।
ନ ହେଲେ ବିଡି ସିଟି ହେରିକା ଦେଲେନି।
ମୋର ଅଲରେଡି ବିଇଡି ସରି ଯାଇଛି ଦୁଇ ହଜାର
ହଁ ସରିଯାଇଛି।
ହଁ ବିଏସି ବିଡି କମ୍ପ୍ଲିଟ୍ ମୋର ବିଏସ୍ ବିଡି। କମ୍ପ୍ଲିଟ କରିଦେଇଛି ମତେ ଇଛା ନଥିଲା ଯିବାପାଇଁ ବଟ ଦେଖୁଛି ଏଠି ବହୁତ ପ୍ରେସର ହଉଛ ପ୍ରେସର ହାଣ୍ଡଲ କରିହବନି। ହ
ହଁ ସେଇଟା ବି ଠିକ କଥା।
ଗମେଣ୍ଟ ଜବରେ କିଛି ନାଇଁ ଆରାମସେ ଯାଅ ଚାରିଘଣ୍ଟା ଡ୍ୟୁଟି କର।
ତାପରେ ଟିଚିଂ ଟିଚରଟା ସବୁୁଠୁଁ ମାନେ ପୁରା କମ୍ଫର୍ଟେବଲ। ପୁରା ଦଶଟାରୁ ଗଲ ଚାରିଟାରେ ଆସିଲ। ଇଛା ହେଲେ ଛୁଟି ନିଅ ନହେଲେ ନାଇଁ ଯାଅନି ପୁରା ଆରାମ।
ଭାବୁଛି ସୁଇଚ କରିଦେବି ଦେଖାଯାଉ କଣ ହଉଛି।
ବାବାା ମା ମୁଁ।
ଭ ଭଉଣୀହେରିକା ନାହାନ୍ତି।
ହୁଁ ଦିଦିଙ୍କର ବାହାଘର ସରିଯାଇଛି।
ହ କୋଉ ଗାଁ?
ଆମ ଘର ରହୁଛି କେନ୍ଦ୍ରାପଡ଼ା ଆଡେ ରହୁଛ।
ମୁଁ କେନ୍ଦ୍ରାପଡା ମୋର ଜଣେ ଭାଉଜ ମୋ ବଡ ଭାଇଙ୍କ ସ୍ତ୍ରୀ ତାଙ୍କର କେନ୍ଦ୍ରାପଡା।
ହ ଆପଣଙ୍କର କୋଉ ଜାଗା କି?
ଆମର ଦଶପଲ୍ଲା।
ଅହୋ।
ହଁ ଏହା ଘର ଦଶପଲ୍ଲା।
ଭାଉଜ ଜଣେ ଆସିଛନ୍ତି କେନ୍ଦ୍ରାପଡ଼ା ତାଙ୍କର। ହଁ ପୁରୁଷୋତ୍ତମପୁର।
ପୁରୁଷୋାତମପୁର।
ହୁଁ।
ହୁଁ ହୁଁ।
ଆଜ୍ଞା।
କେନ୍ଦ୍ରାପଡାାରେ ବହୁତ ଅଛନ୍ତି ରିଲେଟିଭସ ଆମର।
ଅହୋ। ଭଲ କଥା ଆଉ।
ମାଉସ ମାଉସୀ ଘର ବି ଗୋଟେ ଅଛନ୍ତି।
ହୁଁ।
ଆଉ ସେଠି ଯାଇକି କଣ ଏଇକ୍ଷିଣା ତ ବୋରିଙ୍ଗ ହଉଥିବ।
ହଁ ବା ଚାରିଟାରେ ନାନୀ ଆସିଛି ଚାରିଟାରେ ମୁଁ ପିଲାମାନେ ଆସିବେ। ସାଢେ ଦିଟାରେ ମୁଁ ସେ କଣ କରିବି ବୋଲି କରୁଛି ଏଠି ବସିକି ଫୋନ ଆଉ।
ହଁ ହୁଁ।
ଗୋଟେ ଲୋକ ହଁ ଗୋଟେ ଲୋକ। ଥିଲେ ଯେ ସେ ପଳେଇଛନ୍ତି ତା ଗାଁକୁ ତ ଯ ମୁଁ ଆସିଥିଲି ଆଉ
ଲୋକ ଆଥିଲେ ଗାଁ ପେଇଛନ୍ତି ନାଁ କମ୍ପାନୀ ଦବା ପାଇଁ ପ ି ନାଇଁ ଆଦ ଦି ଚାର ବର୍ଷ ପରେ ନଜାରା ସମ୍ଭାଳିି ବସ
ତ ଦିଇ ଜଣ ତ ମାଡ ଗୋଡ ହଉଛନ୍ତି ସବୁବେଳେ
ଓ ହୋ
ଜଣେ କାହିଁଥିଲେ ଆଗଇ ହଉଛି ମାଡଘର ହଉଛନ୍ତି ନାନୀ ସ୍କୁଲ ପଳାଉଛି ସେମାନେ ପିଲାମାନେ ସ୍କୁଲରେ ଆସିଲା ବେଳକୁ ଘରେ କେହି ନାହିଁ ସେଇଥିପାଇଁ ଆସିଛି ଆଉ
ଓହଁ ସେ ଆଉ ସେ ଆସିବେ କେବେ କି
ଆଉ କହ ତ ଯଇି ଆସିବ ବୋଧେ ଆଉ ଦି ତିନ ଦିନ ହେଲେ ଆସିବେ ଗଲେଣି ସାତ ଆଠ ଦିନ ହେଲାଣି
ହୁଁ ଆଚଛା ଯିବ ଦି ଦିନ ଦିନ ଆସିବ ତା ତମ ପଳେଇ ଆସିବ ହଁ
ହଁ ମୁଁ ପୁଣି ଯିବିାରି ଆମ ଗାଁ କ ଆଉ ଗାଁ ର ତ ନେତାରକ କିଛି ବି ନାହିଁ କା ସବି କଥା ହେଇଯାଉନି
କହିଁ ନ କରଦଉନ
ଗାଁରେ ଗାଁ ଭିତରକୁ ପୁରା ନା ଛାତ ଉପରକୁ ଗଲେ ପୁରା ନ ଆଉ ଘର ଭିତରେ ଥିଲେ ଫୋର ଜ ଚାଲୁଛି ଛାତ ଉପରେ ଫାଇଭ ଜ ଏମିତି ଛାତକୁ ପୁଣି କେତେ ଯାଇ ଛାତ ଉପରେ କେତେ ଯାଇ କଥା ହବ ଖରାରେ
ହ ହିଂସତାଟା ବାନ୍ଧ ଦି ଟେଣ୍ଟ ଫଣ୍ଟ କରଦି
ହ ମଣ୍ଟ ନ ବନ୍ଦଦେବ
ଆଉ କଣ କରିବ ଯୋଟା ରେକଡ ଅଛି
ହଉ ସେ ଉପରେ ଗୋଟେ ରୁମ ଅଛି ଏଇଠି ହେଲେ ବି ଘର ଭିତରକୁ ମତେ ଟ ଛାତ ପୁରା ଗରମ ଲାଗୁି ସେଇଥିାଇଁ ଛାତକୁ ଯାଉନି ଯେତେକି ଏଇଠିକି ଆସିଲା ପରେ ହିଁଇ କରୁଛି ଆଉ
ହ ହଁ
ଳେ କଣ ହଉଳେ କଣ
ଅଫିସ ମା ତ ଛଟଆ ଭାଇ ପାଞ୍ଚଟା ଛୋଟା ହେଇ ଯିବ
ସକାଳ ନଅଟାରୁ ସନ୍ଧ୍ୟା ପାଞ୍ଚରେ
ହୁଁ
ଖରେେ
କଣ ଯେ
ଏେ ଟାଇମ୍
ଏତେ ଟାଇମ ତ ଯୋଉଠିକୁ ଯିବ ସେ ଟାଇମ ସେଆା ହିଁ ରହିବ
ମୁଟ ଯାାମ ଯିବା
ଯାହାମେ ବାହାର ଯାଇଣିଛୁଟା ମରିଗସ କଉ କଣ
ହଁ ଏ ଏଇ ସବୁ ହାବିଟ ବି ଅଛି ତାହେଲେ
ନଈଁଦ
ହଁ କହିଲ ଅଛିିକହଲେ
ଆରେ ନାଇଁ ନାଇଁ କହିଲି ଜମ୍ ହେଇଯିବ କହିଲ ନା ସେଥିପାଇଁ କହିଲେ କାହିଁକି ଯାହାର ବି ଜାମ ଅଛି ସେମାନେ ଯାଇକି କରିକି ଅଛନ୍ତି ନା
ଆମରଟା ଶିବ
ନାଇଁ ଆମର ତ ଜାମ ହଉନି ଅଭ୍ୟାସ ହେଇଗଲାଣି
ଏକବିଟ ସବା ନିଶି
ପୁଅ ପିଲା ହେଲେ ବୋଲି କଣ ସବୁ ଜିନିଷର ହ୍ୟାବିଟ୍ ରହିବାା ନିହା ଜରୁରୀ
ଭ ବି ନହେଲେ ବି ସେଇଟା ଗୋଟେ ମାଇଣ୍ଡ ଫ୍ର ଆଉ
ନାଇଁ ସେଧ୍ୟ ନାହିଁ
ଲ
ଆଉ କଣ ଖବର କୁହ ପଢାପଢି ପଣ ତ ସେଠିକ ଯାଇଛ ସେଠ ତ ହେଇପାର ନଥିବ ଏଟା ଯୋଉ ପକେଇଥିଲ ଏଣ୍ଟାନ୍ସ ପକେଇଥିଲା କେବେ ଅଛି ଏଟାନ୍ସ
ନାଁ ଫୋନ୍ ଏ ଫ୍ରେଣ୍ଡ ସରିଲାଣି। ହଁ ରେଜାଲଟ ଆସିନି।
ହୁଁ।
ନ ହେଲେ ନହେଲେ ମୁଁ ମୋର ଏକାଡେମୀ ଜଏନ କରିଯିବି ମୁଁ ଏଇଟା ଖାଲି ଅପସନାଲ ରଖିଥିଲି। ପକେଇଦେବି ଯଦି ହେଲା ତ ହେଲା ନହେଲେ ନାଇଁ।
ଓ ହୋ।
ଡି ଫ୍ରେସ୍ ପାଇଁ ଚାଲିିବ।
ଠିକ ଅଛି ତମେ ଯାଅ କଣ କର ମୁଁ ନହେଲେ ଇଭିନିଂ ରେ କହୁଛି କଲ କରିବା ପାଇଁ ଆଉ।
ରଖୁଛି ଆ ଯାଉଚି କାମ ସାରେ। ବାଏ।